ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଚ?
ହଁ କରୁଚ ତମେ? ମୁଁ ଏଇ ବସିଥିଲି ଆଉ।
ମୁଁ ସେଇ ବସିଥିଲି ଖାଇକି ପିଇକି ଆଉ।
କଣ ଖାଇଲ?
ପୁରି, ଡାଲମା।
ପୁରି, ଡ଼ାଲମା, ଗରମ ହଉନି କି ତମଆଡେ?
ହଁ।
ଆଉ ଗରମରେ ପୁରି, ଡାଲମାଟା କେମିତି ଲାଗିବା?
ନାଇଁ ଥିଲା ତ ଗୋଟେ ପୁଅ ଘରଟେ ଥିଲା ତ
ଓହୋ, ଜନ୍ମଦିନ ଥିଲା ଆଉ।
ହୁଁ, ଆଉ ତମେ କଣ ଖାଇଚ? ବଢିଆ ଆଉ।
ଚିଙ୍ଗୁଡି ଭଜାକୁ ପଖାଳ ଭାତ, ଏ ଯୋଉ ଗରମ ହଉ ଦେହ ଭଲ ହୋଉନି ପେଟ ଗରମ ହେଇଯାଉଚି। ସେଇଥିପାଇଁ ଖାଇଦେଲି ଟିକେ ଆଉ।
ବଢିଆ ଆଉ ହେଲାନି?
ହଁ ଦେଖୁଚନା କୋଉ ଭଳିଆ ଗରମ ହୋଉଚି?
ହଁ।
ଏଥର ଗରମରେ ତା ତାଳସଜ ଖାଇଲେଣି ନା?
ତାରଭୁଜ ହଁ ଖାଇ
ତାଳସଜ?
ହଁ ତାଳସଜ ଖାଇଚି ଆମ ଗଛରେ ହେଇଥିଲା।
ତମ ଗଛ ଯା ହୋଉ ତମର ଭଲ ତମର ତାଳଗଛ କେତେଟା ଅଛି? ଗୋଟେ ତାଳପିଠା କରନା?
ହୁଁ ତତେ ଆମ ତାଲ ଭଲ ଲାଗେ ନା। ଆମ ଏଇ ଘର ପାଖରେ ଆଉ ଜଣ ତାଳ ଅଛି ଯେ ତାଙ୍କ ଭାରି ମିଠା। ତାପରେ ପୁରା ସେ ମତେତ ବଢିଆ ଲାଗେ। ହଁ ତାଳଗଜା ଖାଇବାକୁ ଭଲଲାଗେ।
ଭଲ ଆଉ। ପୁରା ଗରମ ହୋଉଚି ଦେଖୁଚ ନା ପୁରା ଗଛଲତାକେ ବି ଶୁଖିଯାଉଚନ୍।
ହଁ ପ୍ରବଳ ଗରମ।
କଣ କରିବା କହିଲ ଓ ପୋଖରୀ ହଁ ପୋଖରୀ ବି ସବୁ ଶୁଖିଗଲାଣି। କୋଉ ମାଛ ସବୁ ଉଠିଆସନ୍ତି ଜାଣିଚ ନା ଯଦି କେତେବେଳେ ଟିକେ ବର୍ଷା ହେଇଥିବ କୋଉ ମା ଛ ଉଠିଆସନ୍ତି ତମ ଆଡେ ଉଠନ୍ତି ନା?
ଆଉ ପୃଟ୍ ହଁ।
ହୁଁ ଆମ ଆଡେ ବି ଉଠିଆଉଚି।
କଲେ ହିଁ ପାଏନା।
ପାଣି ନାଇଁ ଏଇ ବର୍ଷରା ବୋହୁତ ହି ଗରମ ହେଇଚି।
ହୁଁ।
ନାଇ ସବୁଠୁ ଋତୁ ଭିତରେ ତମୁ ଭଲଲାଗେ କୋଉଟା?
ମତେ ଶୀତଋତୁଟା ବୋହୁତ ଭଲଲାଗେ।
ଉଁ କଣ ପାଇଁ ଭଲ ଲାଗେ?
କାହିଁକିନା ଶୀତ ଋତୁରେ କଣ ଥଣ୍ଡା ଲାଗେ ଏହା ଝାଳ ବୁ ବୁହେ ନାଇଁ ଆଉ ଆରାମରେ ଶୋଇ ବି ପାରିବୁ କଣ ନଥିଲେ ବି ଆରାମସେ ଶୋଇପାରିବୁ।
ହୁଁ। ସବୁଜ ପନିପରିବା ମିଳେ।
ହଁ।
ଆଉ ସବୁଆଡେ ପୁରା ହରାଭରା।
ହଁ।
ସବୁ ଋତୁରେ କିଛି ନା କିଛି ମହତ୍ଵ ଅଛି ହଁ କି ନାଇଁ।
ସବୁ ଋତୁ ହଁ।
ଗ୍ରୀଷ୍ମ, ଗ ବର୍ଷା, ଶରତ, ହେମନ୍ତ। ଶୀତ, ବସନ୍ତ ଛଅଟି ଋତୁୁର ଏବେ ଏଇ ଯୋଉ ଗ୍ରୀଷ୍ମ ଋତୁଟା ହେଲା।
ଆମେ ଆମେ ଏଁ କଁ ତିନୋଟି ଋତୁ ପଳନ କରୁଛୁ ଆମେ ଆମେ
ତିନୋଟି ଅନୁଭୂତ ହୋଉଛି ଅନୁଭୂତ ତାପରେ ବି ସେ ଆଉ କିଛି ଦିନି ଗଲେ ଶୀତଟା ବି ଲୋପ ପାଇଯିବ।
ୟା ମ
ଯୋଉ ପରିମାଣରେ ଲୋକମାନେ ଗଛ କାଟୁଚନ୍ତି ବର୍ଷା ସେଇ ପରିମାଣରେ କମି ଯାଉଚି ଆଉ ସେଇ ପରିମାଣରେ ହୋଉନେଇ ଶୀ ଫଳରେ ଶୀ ତଟା ବି ଅନୁଭୂତ ହଉନି। ଠିକ୍ ଟାଇମ୍ ରେ ବି ଠିକ୍ ଏତେଟା ବି ଅନୁଭୂତ ହଉନି ହଁ କି ନାଇଁ।
ନା। ଶୀତ ଦିନ ଆସିଲା ଆସିବାକୁ ବସିବନି ଗରମ ହଉଥିବ।
ହୁଁ ସାତ ଆଠ ଦିନ। ଆମ ର ଘର ପାଖରେ ଦୁର୍ଗା ପୂଜା ହୁଏ। ଆମେ ସବୁ ଭୋରୁ ଉଠିକି ଯେମିତି କୁଆଁର ପୂର୍ଣିମା ରେ ସବୁ ଝିଅ ମାନେ ଯାନ୍ତି ଭୋରୁ ଉଠିକି ରାତିକୁରୁ ଫୁଲ ତଳିଆକୁ। ଶୀତ ଦିନେ ଆମେ ପିଲା ବେଳେ ସବୁ ସୁଇଟର ପିନ୍ଧିକି ଯାଉଁ। କୁହନ୍ତି ଦଶରାରେ ପସରା ମିଳିଲା ଶୀତ। ଜାଣିଛ ନା ନାଇଁ?
ହଁ।
ଦଶରାରେ ହୁଏ। ହେଲେ ଏବେ କାଇଁ।
ନାଇଁ।
ଏବେ ଶୀତ କାଇଁ? ଶୀତ ନାହିଁ ବୋଲି ତ ସେଇଥିପାଇଁ ଗ ସବୁବେଳେ ପୃଥିବୀ ପୃଷ୍ଟାରେ ପାଣି ସବୁବେଳେ ସଟ୍। ନା ନା। ଆଉ ରିତୁୁର ପରିବର୍ତ୍ତନ ହେଲା ଠିକ୍ ଟାଇମ୍ ରେ ଠିକ୍ ନହେଲେ ବି କୋଉଠି କେତେବେଳେ ବର୍ଷା ହେଇଯାଉଛି ମରୁଡି ହେଇଯାଉଛି କେତେବେଳେ କୋଉଠି ବର୍ଷା ହେଇକି କଣ ହେଇଯାଉଛି ବନ୍ୟା ହେଇଯାଉଛି। ଫଳରେ ଜୀବ ଜନ୍ତୁ ମଣିଷ ନୁହଁ ସମସ୍ତେ ମୃତ୍ୟୁବରଣ କରିଛନ୍ତି। ଆଉ ଗୋଟେ ଜିନିଷ ହଉଛି କଣ କହିଲ? ସବୁ ଜିନିଷ ନଷ୍ଟ ହଉଛି ବୋହୁତ୍ ନ ଜିନିଷ ନଷ୍ଟ ହଉଛି। ଆଉ ଗୋଟେ ସବୁଠୁ ମେନ୍ ଜିନିଷ ହୋଉଛି, ଏଇ ଯୋଉ ଠିକ୍ ଟାଇମ୍ ରେ ବର୍ଷା ଖରା ନହେଲାରୁ ଚାଷ ହଉନି, ଗରିବ ଲୋକମାନେ ତମେ ଜାଣିଥିବ କୃଷି ଯଉ ଇ ଦୌଡି ଦଉଛନ୍ତି ଆତ୍ମହତ୍ୟା କରୁଛନ୍ତି।
ବର୍ଷା ହଉନି ବୋଲି ଫସଲ ବି ଭଲ ହ ସେଥିପାଇଁ ସେମାନେ ହଁ ଆତ୍ମହତ୍ୟା ହିଁ କରୁ ଛନ୍ତି।
ଏ କରଜ ଆଣିକି ବ୍ୟାଙ୍କ ରୁ କରୁଛନ୍ତି ହେଲେ କିଛିଟା ବି ଲାଭ ପାଉନାହାନ୍ତି ସେ ଗରିବ ଲୋକ କୁ ଶେଷରେ ମୃତ୍ୟୁ।
ହଁ ଠିକ୍ କଥା ହଁ।
ଏଇଭଳିଆ ହେଲେ ଆଉ କିଛି ବର୍ଷରେ ପୃଥିବୀ ଧ୍ଵଂସ ହେଇଯିବ ହଁ କି ନାଇଁ।
ହୁଁ ଠିକ୍ କଥା।
ବର୍ଷା ଦିନେ ତମକୁ କଣ ଭଲ ଲାଗେ?
ବର୍ଷା ଦିନେ, ବର୍ଷା ଦିନେ ତ ମତେ ଭଲ ଲାଗେ ନା ବର୍ଷା ହେଲେ ମତେ ପକୁଡି ଖାଇବାକୁ ଭଲ ଲାଗେ।
ପକୁଡି ଖାଇବାକୁ ଭଲ ଲାଗେ। ପକ ପିଲା ବେଳେ ବର୍ଷା ହେଲା ବେଳେ ଦୁଆର କାଗଜ ଡଙ୍ଗା ଭସେଇଛନା?
ହଁ ପ୍ରସାଦରେ ହି ପ୍ରକୃତି ମଧ୍ୟ ଖୁବ ସୁନ୍ଦର-ସୁନ୍ଦର ଦେଖା ଲାଗେ। ଦେଖାଯାଏ। କୃଷମାନାନଙ୍କ ପାଇଁ ବର୍ଷା ରୁତୁ ବୋହୁତ୍ ଜରୁରୀ ନା।
ହୁଁ ଆଉ ଗୋଟେ ଜିନିଷ ଦେଖିଛ ନା ନାଇଁ? ହୁଁ ଆଉ ଗୋଟେ ଜିନିଷ ଦେଖିଛ ନା ନାଇଁ? ବର୍ଷା ସରିଗଲା ପରେ ଇନ୍ଦ୍ରଧନୁ ଗୋଟେ ପଡେ?
ହଁ ସେଟା ତ ଦେଖିବାକୁ ଆହୁରି ସୁନ୍ଦର ଲାଗେ। ହଁ।
କେତେ ସୁନ୍ଦର କହିଲ। ଏଇ ସବୁ ଜିନିଷ ଆଉ।
କାମ କରୁଛି ଭଲ।
ମତେ ମତେ ଶୀତ ଋତୁ ଟା ବହୁତ ଭଲ ଲାଗେ। ଶୀତଋତୁରେ ବହୁତ ପ୍ରକାର ପୂଜା ପର୍ବ ବି ପଡେ ଯେମିତି ଗଣେଶ ପୂଜା ହେଲା। ଦୁର୍ଗା ପୂଜା କାଳୀପୂଜା ଲକ୍ଷ୍ମୀ ପୂଜା। ହଁ ଗଜ ଉଦାହରଣ ଲକ୍ଷ୍ମୀ ନାରାୟଣ। କାର୍ତ୍ତିକ ମାସ ପଡେ କାର୍ତ୍ତିକ ମାସ ମାସକ ସାରା
ସାଟା-
ହଁ ବଡ ଓଷା କରନ୍ତି। ହଁ। କରନ୍ତି ଆଉ ଗୋଟେ ଜିନିଷ ଜାଣିଛ ନା ସେଥିରେ ଯୋଉ ଆଉ ଗୋଟେ ଜାଗାରେ ବି ଯାତ୍ରା ହୁଏ।
ହଁ ମାନେ ସେଇ ମାନେ କାର୍ତିକ ମାସରେ ସବୁଆଡେ ଦେଖିବା ଠକୁର ବସିଥିବ ହରି ବଂଶ ତା ନା।
ହଁ ବହୁତ ଲୋକ ବୁଢାବୁଢୀ ମାନେ ବି ତୀର୍ଥ ଯାଆନ୍ତି ପୁରୀ ଯାଆନ୍ତି ପୁରୀ ଯିବ। ଯୋଉ ବୋ କାର୍ତ୍ତିକ ମାସରେ ଦେଖିବ ସବୁ ବୁଢୀମାନେ ବୟସ୍କ ବ୍ୟକ୍ତି ସବୁ ଯାଇକି ସେଠି ଥିବେ ତୀର୍ଥ କରୁଛନ୍ତି।
ଆଉ ଶୀତଋତୁରେ କଣ କରିବା ଦରକାର?
ଶୀତ ଦିନ କଣ କରିବା ଦରକାର ମୁଁ ଜାଣିନି।
ଆମେ ଗରମ ପୋଷାକ ପିନ୍ଧିବା ଦରକାର। ଗରମ ଖାଦ୍ୟ ଖାଇବା ଆଉ ସ ସକାଳେ ମଧ୍ୟ ବ୍ୟାୟାମ କଲେ ବି ମ ଆମ ଦେହ ବି ଭଲ ସୁସ୍ଥ ରହିବ।
ହଁ।
ସେମ ଗୋଟେ ମାନେ ଗୋଟେ ଯୋଗ ଅଛି। ମାନେ ସେଟା ହଉଛି ଶୀତଳୀ କରଣ ମାନେ ଗୋଟେ ଯୋଗ ଅଛି। ସେଟା କଲେ ବେଶୀ ଶିତ ହୁଏନା।
ଓହୋ ମୁଁ ତ ଜାଣିନି।
ହଁ ଆଉ ଗୋଟେ ଅଛି ବେଶୀ ଗରମ ଯଦି ହଉଥିବା ହଁ ସେଇଟା କୌଣସି ଯୋଗର ନା ମୁ ତ ମାନେ ନାହିଁ ତ ନା ମାନେ କାମରେ ସୁଖା ଆସନରେ ବସିଯିବା ବସିଲା ପରେ ଆମର ଯୋଉ ଦିଟା ଯୋଉ ଆମର ବି ମୂର୍ତ୍ତି ଯୋଉ ଦିଟା ଆଗୁଳୀ ବିଶି ଆଙ୍ଗୁଳି ଟା ଆଉ ତାପ ମଝି ଆଙ୍ଗୁଳୀ ମୁଣ୍ଡରେ ଦେଇକି ଗୋଟେ ନିଶ୍ଵାସ ନବା ଜୋର ସେ। ନିଶ୍ୱାସ ନବା ଯେମତି ଛାଡିବା ଏମିତି ଦଶ ଥର କରିବା। ଶୀତ ବି ମାନ ଗରମ ବି ଏତେ ହବନି ହଁ।
ଆଉ ଗୋଟେ ଜିନିଷ ଜାଣିଛ ନା। ଆଉ ଗୋଟେ ଜାଣି ନା ଶୀତ ଦିନେ ପିଲାମାନଙ୍କରେ ବି ସ୍କୁଲ ଠିକ ଟ ଠିକ୍ ଟାଇମ୍ ରେ ଯିବେ ଠିକ୍ ଟାଇମ ରେ ଆସିବେ।
ହଁ।
କିନ୍ତୁ ଦୀର୍ଣ ବହୁତ ଛୋଟ। ଛୋଟ ସିନ କିନ୍ତୁ ଖରା ଦିନେ ହଁ ଟାଇମ ଜଣା ପଡିବନି ଖରା ଦିନ ଦିନ ବଡ ହେଇଥାଏ ହେଲେ କଣ ହବ କହିଲ? ଖରା ଦିନେ ଏତେ ଗରମ ହଉଛି ପିଲାମାନେ ସ୍କୁଲ ଯିବାର ଅସୁବିଧା ହୁଏ। ବର୍ଷା ଦିନେ ବର୍ଷା ହେଲେ ହୁଁ। ପିଲାମାନେ ପଢି ପାରନ୍ତିନି ବହୁତ ପ୍ରକାରର ଅସୁବିଧା ହୁଏ।
ହଁ।
ତମ ଗାଁରେ ସବୁ ଶୀତ ଦିନେ କଣ କଣ ସବୁ ପରିବା ଲଗାଯାଏ?
ଆମ ଗାଁ ରେ ତ କିଏ ମୁତେ ଦେଖିନି କିଏ ଲଗେଇଚନ୍ତି। ପଟା ଲଗାନ୍ତି ଯୋଉ ଭେଣ୍ଟି ଗୋଟେ ହଁ ଭେଣ୍ଡି ବି ଲଗା ଝୁଡ଼ାଙ୍ଗ ଲଗାନ୍ତି ଆଉ ଛଞ୍ଚିଆ
ହୁଁ।
ସେଆ ଲଗନ୍ତି ହଁ ମଡ଼ି
ଆଉ ଜହ୍ନି ନାଇଁ ମୁଁ ଡାକବଖାନ ସେଇ ଟାଇମ ରେ ତ ବହୁତ ପ୍ରକାରର ସବୁଜ ପନିପରିବା ମିଳେ। ପରିବାର ବି ଟିକେ ଶସ୍ତା ହୁଏ। ଲୋକମାନେ ଶୀତ ଋତୁରେ ଭୋଜି ବି ଭୋଜି ଭାତ କରିବାକୁ ଯାଆନ୍ତି। ହଁ କି ନାଇଁ?
ହଁ।
ସ୍କୁଲ ପିଲାମାନେ
ହଁ କାଶତଣ୍ଡି ଫୁଲ କେବେ ଫୁଟେ ଯାଣିଛ?
ଆଜ୍ଞା।
କାଶତଣ୍ଡି ଫୁଲ
କାଶତଣ୍ଡି ଫୁଲ ତ ମୁଁ କେବେ ଦେଖିନାହିଁ କିନ୍ତୁ ମୁଁ ଜାଣିଛି ଏତେ ସବୁ କଣ କହିଲ ଡାଲା ବନାଯାଏ।
ହଁ ଡାଲା ବଣାଯାଏ କେଉଁ ଋତୁରେ ପୁଟେ?
କେଉଁ ଋତୁରେ ମୁଁ ଜାଣିନାହିଁ କିନ୍ତୁ ମୁଁ ଡାଲା ବଣେଇ ଜାଣିଛି।
ଶରତ ଋତୁରେ। ଶରତ ଋତୁ କଣ ଅନୁଭୂତ ତ ହୁଏନି?
ଆମେ ତ ଅନୁଭବ ପାଇନୁ କିନ୍ତୁ ମାନେ ତା ଭିତରେ ସେଇ ଋତୁ ଭିତରେ
କିନ୍ତୁ ଆଉ ଗୋଟେ ଜିନିଷ କୁହନ୍ତି ଶରତ ଋତୁରେ ଗୋଟେ ପୂଜା ହୁଏ। ଉ ମାନେ ମନେ ପଡୁନି
ସେଟାରେ ମାନେ ସେଇ କାଶ ତଣ୍ଡି ଫୁଲ ହିଁ ଦିଆଯାଏ।
ହଁ ଆମ୍ବ ଡାଳ ଆଣିକି ବଉଳ ଯୋଉ ହେଇଥିବ ତାକୁ ଆଣିକି ପୂଜା କରାଯାଏ। କି ଶରତ ଋତୁ ଆସିଲ ବୋଲି ହଁ କି ନାଇ?
ହଁ।
ହଁ ବୃ ସାଙ୍ଗ ମାଆ ଡାକିଲେଣି ମୁଁ ଯାଉଛି ପରେ କଥା ହବା ଆଉ।
ହଉ ଠିକ ଅଛି।
ହୁଁ।